ଲାଗିଲା, ହାଲୋ କଣ କରୁଚୁ?
ହାଲୋ।
ହଁ, କଣ କରୁଚୁ କଣ?
ବସିଛି।
ବସିଚୁ, ଗରମ କେମିତି ହୋଉଚି? ମୁଁ କହିଲି ଗରମ କେମିତି ହୋଉଚି?
ଗରମ କଣ ପାଗ
ପାଗ, ଆ ମୁଣ୍ଡ ଖରାପ, ମୁଁ ତ ଛାତ ଉପରେ ବସିଚି ଛାତଟା ପୁରା ନିଆଁ ଭଳିଆ ତାତିକି ଅଛି।
ହଁ ପା, କଣ କହିବୁ କହନି, ସା ଗରମ ଯେତିକି ଜୋରରେ ହୋଉଚି କହନା। ବର୍ଷା ଟା ଟିକେ ଉଠେଇଚି, ପବନ ଟା ଟିକେ ଦୋଉଚି ବୋଲି ଭଲ ଲାଗୁଚି।
ହଁ।
ହୁଁ ହୁଁ, ଦେଖିଆ କେବେ କଣ, ବର୍ଷା ଟା ହେଲେ ଟିକେ ଭଲ ହଅନ୍ତା।
ହୁଁ, ନିଶ୍ଚିତ।
ତମଆଡ଼େ ବର୍ଷା ଉଠେଇଚି ନା ଏବେ?
ଉଠେଇଚି କିନ୍ତୁ କିଛି ହୋଉନି।
ଅ ହ, ଟିକେ ଜୋର ପାଟିରେ କହ ବେ, ଜୋର ପାଟିରେ କହ।
ଜୋରରେ କୋହୁଚି ପା, ଆ ଯେତେ ତ ଜୋରେ କହିବି ମତେ ଲାଗୁଚି ଘରଟା ବୋଧେ ଏରିଆ ଫାଟିବା ଦରକାର।
ହାଲୋ।
ହାଲୋ ଶୁଭୁଚି?
ହୁଁ, ଟିକେ ଜୋ ଜୋର ପାଟିରେ କହ।
ଆଁ
ମୁଁ କହିଲି ଟିକେ ଜୋର ପାଟିରେ କହ, ବର୍ଷାଟା ଉଠେଇଚି ନା? ହଁ ହଁ।
ଆଉ ଆଉ, ହଁ ହଁ ନିଶ୍ଚିତ, ହଁ ହଁ।
ଆଉ କଣ ଖିଆ ପିଆ କଣ ହେଇଥିଲା?
ପଖାଳ ଖାଇଥିଲି, ପଖାଳ ଭଜା, ପୋଟଳ ଆଳୁ ଭଜା ଆଉ ବଦାମ ଛେଚା ହଁ।
ଯାହା, ଯାହା ହଉ ପୁରା ବାଡେଇ ଦେଲୁ ପେଟ ଶାନ୍ତି ଆଉ।
ହଁ ପେଟ ତ ଶାନ୍ତି ହୋଉଚି କିନ୍ତୁ ଦେହ ଗରମ ପୁରା ରୋହୁଚି।
ହଁ, ପାଗ ଟିକେ ସେମିତି ରହିଲେ, ଦେହ ଗରମ ରହିବ, ଆଉ ପଖାଳ ଖାଇଦେଲେ ଥଣ୍ଡା ହେଇଯିବ ନା ଆଉ ଦହି ପଖାଳ ଟିକେ ମାଡ କରିଦବୁ, ଶାନ୍ତି। ତହି ପଖାଳକୁ ଟିକେ ବଢିଚୁଡା, ଟିକେ ଶାଗ ଫାଗ ହେଲେ, ଗରମ ଗରମ ଶାଗ ହଁ ସେ ଯା ହେଲେ, ଗୋଟେ ଛେଚା ହେଲେ, ବାଗ ଲାଗିବ, ଆଉ ଟିକେ ଦଳା ତଳି ଯଦି ହେଇଥିବ, ପୋଡ଼ାପୋଡି, ସିଏ ଆହୁରି ଜବର। ଯେତେ ଯାକ ଖାଲି ପଖାଳ ଠାରୁ ଖାଲି ପଖାଳ ବି ବେଷ୍ଟ, ଦହି ପଖାଳ ଟା ଆଉ ଟିକେ ବେଷ୍ଟ ଆଉ। ଯଉ ଦହି ପକେଇ ଦେଇକି ପଖାଳରେ, ଛୁଙ୍କ ଟିକେ ମାରିଦେଇକି, ପକେଇ ଦେଇେଇକି ତା ପରେ ଭୋ ଭଜା ଟିକେ ଗରମ ଗରମ ପୋଟଳ ଭଜା ହେଇଥିବ ଟିକେ, ତେଲ ତେଲ ଅଧିକ ଟିକେ ଥିବ। ପକେଇ ଦେଇକି ତାପରେୁ କନା ତ ଆଉ ମାନେ ପାଟିରୁ ନାଳ ବାହାର ବାହାରି ଯାଉଚି, ସେ ଆଉ ଦିଟା ତିନଟା ଆଳୁ ଟିକେ ଚକୁଡିଆ, ଆଳୁକୁ ବିଲାତି ବାଇଗଣ ହେଲେ
ଆ ପରେ ଆଉ କଣ ପ୍ଲାନ କରୁଛି ବୁଲିଆ ବୁଲି ପାଇଁ?
ବୁଲାବୁଲି କଣ ପ୍ଲାନ୍ ଦେଖିବା କଣ କରିବା ଆଉ। କୁଆଡେ ଯିବା ଚାଲୁନ ଯିବା କ ସିକିମ ଫିକିମ ଆଡ଼େ ବୁଲିକି ଆସିବୁ ସି କିମି ନହେଲେ ଜାମ୍ମୁ କାଶ୍ମୀର ମୁଁ ହଉଛି ବରଫରେ ଖେଳିକି ଆସିବା ଫୋପଡା ଫୋପାଡି ଧରିକି।
ପଇସା କେତେ ଭଳିଆ ଖର୍ଚ୍ଚ ହେଇଯିବ।
ଚାଲ ଯିବା। ଦାର୍ଜିଲିଂ ଦାର୍ଜିଲିଂ ଯିବୁ ଏଠି ବୁଲିବୁ ଟିକେ ପାହାଡ ଏରିଆ ଟିକେ ମଜା ନବୁ ଆଉ ବୁଲାବୁଲି କରି। ଟ୍ରେନରେ ବସିକି ବୁଲିକି ଆସିବା।
ଆଉ।
କଣ କରିବୁ କହୁନୁ ଏଇ ତ ନକଲେ ହବନି ଆଉ?
ହଁ ପା ଏ ଗରମ ଯେମିତି ହଉଛି ଏ ମୁଣ୍ଡ ଖରାପ କରିଦଉଛି।
ହବ ସବୁ ହବ ଆଉ ପନ୍ଦର ଦିନ ଟିକେ ଅପେ କ୍ଷା କର ତାପରେ ସବୁର କଷ୍ଟ ପଳେଇବ। କଣ ଯିବା ନା କଣ କୁଆଡେ କଣ କହୁଛ?
କୁଆଡେ ଯିବା କହୁନ କଣ? ମୁଁ ବିଶାପାଟଣା ଦେ ଖୀନି ସେଟା କୁଆଡେ ଯାଏ ଆନ୍ଧ୍ରା ଆଡ଼େ ନା?
ହୁଁ ଏ ପଛପଟକୁ ରହୁଛି ଓଡିଶା ପଛପଟକୁ ତଳକୁ ମୁଁ ଓଡିଶା। ଓଡିଶା ମା ମ୍ୟାପ ରେ ଦେଖିବୁ ଓଡିଶା ମୁନିଆ ପଟ ଯୋଉ ପଟକୁ ଥିବ ସେଇପଟକୁ।
ମୁନିଆ ହ ମାଲକାନଗିରି ନା କୋରାପୁଟ।
ଓଡିଶାର ତଳପଟକୁ ଗୋଟେ ଲମ୍ବିନ ନଥିବ ମ୍ୟାପରେ ସେଇ ତଳପଟକୁ ଯୋଉଠି ଲମ୍ବିଥିବ ସେଇଟା। ହଁ ଆ ସେଇ ଆଡେ। ସେଇଆଡେ ଟୋଟାଲି ପଶିଯିବ ଗଞ୍ଜାମ ସାଇଡ ଗଞ୍ଜାମ ପଛକୁ ରହୁଛି। ବିଶାଖାପାଟଣା, ଗଞ୍ଜାମ ଟିକେ ଆଗକୁ।
ତାମାନେ ଏଇଟା କଣ ଓଡିଶା ଭିତରେ ଯାଉଛି? ହଁ ସେଇ ତ କଥା ହଁ। ହଁ ସେଇ ତ କଥା ମୁଁ ନୂଆ ଶୁଣୁଛି ନା କଣ?
ବିଶାଖାପାଟଣା ତା ଆଗକୁ ରହିଲା ଚେନ୍ନାଇ ହେରିକା ରହିଲା।
ହୁଁ ହୁଁ। ସବୁଠୁ ତ ମୋର ଫେବରେଟ ଇଚ୍ଛା ଅଛି ଗ୍ୟାଙ୍ଗଟକ୍।
ଓହୋ ହଁ ସେଇ ସିିକିମ, ଗ୍ୟାଙ୍ଗଟକ ଆଉ ଏଇଠି ଜିରୋ। ପଏଣ୍ଟେ ସବୁ ସେ ପାଖରେ।
ହଁ ହଁ ହଁ ହଁ ନା ଦାର୍ଜିଲିଂ। ତ ଏଇଠି ଓଡ଼ିଶା ପାଖକୁ ଲାଗିଛି ସିକିମ୍ ତ ରହିଲାଣି ଉପରେ। ସେ କୋଲକାତା କୁ ଲାଗିଛି ସିନା ଓଡିଶାକୁ ଥୋଡି ଲାଗିଛି।
ଓ ଓ ନା ନ ସେଇ ପାଖରେ ସବୁ ତୁ ଯଉଟା କହୁଛୁ ମୁଁ ବୁଝୁଛି କିନ୍ତୁ ସବୁ ପା ଖ ରେ ସେଇଠୁ ସେଇଠୁ ଅଳ୍ପବାଟ। ହେଲା ଏଇଠୁ ଟା ଏଇଠୁ ଯାଜପୁର ଟାଉନ, ଭଦ୍ରକ ଯେମିତି ସେଇଠୁ ସେଟା ସେଟା ସେମିତି ସେଇଠୁ ଦାର୍ଜିଲିଂଟା ଯାଉଛି। ଯୋଉ କହିଲୁ ଗ୍ୟାଙ୍ଗଟକ ରୁ ଦାର୍ଜିଲିଂ ସେତିକି ବାଟ ସେମିତି ହେଇଥିବ କିଛି ବାଟ ଅ ପ ବାଟ କିନ୍ତୁ ତାପରେ ଗ୍ୟାଙ୍ଗଟକରୁ। ଓ ହୋ ନା ଦା ହଁ ଗ୍ୟାଙ୍ଗଟକରୁ ପୁଣି ଏଠିକି। ଯଉ ଜିରୋ ପଏଣ୍ଟ ସେମିତି।
ଗ୍ୟାଙ୍ଗଟକ ଏ ଏ ଏ ଉଁ ଗ୍ୟାଙ୍ଗଟକ ଏଇ ଟାଇମରେ କଣ ବୁଲିବା ସମୟ ନା ତାର ଶୀତ ଦିନ?
ନା ସବୁ ଗୋ ତୁ ଯେବେ ବି ଯାଇପାରିବୁ ସେଠି ଯେତେବେଳେ ଯା ଶୀତ। ଜାଗା ପା ସେଆ ଏବେ ଯେମିତି କେଦାରନାଥ ଯିବୁ କେଦାରନାଥ ତୁ ଯେତଅଳେ ଯାଆ ବରଫ ପଡୁଥିବ ପାଣି ବର୍ଷା ହଉଥିବ ଶୀତ ହଉଥିବ ଆଉ କଣ ହେଟି ଖରା ହଉଥିବ କି? ବି ଖରା ଦିନେ ଏଇଆ ବି ବର୍ଷା ଶୀତ ଦିନେ ବି ସେଇ ସେଇଆ।
ହୁଁ ହୁଁ।
କିଛି ଚେଞ୍ଜ ହବନି ସେ ଜାଗା ପା ସେଇଆ ଆଉ। ହଁ ଅକ୍ଟୋବର ବାଇଶିରେ। ହଁ ପୁଣି ଏପ୍ରିଲ ବାଇଶିରେ ଖୋଲା ହବ ଅକ୍ଟୋବର ବାଇଶିରେ ବନ୍ଦ ଛଅ ମାସ ଖୋଲା ଛଅ ମାସ ବନ୍ଦ।
ହଁ ସେଇଥି ପାଇଁ ପ୍ରବଳ ଭିଡ଼ ରହୁଛି ଆଉ।
ହୁଁ କଣ ଦେଖିଆ କଣ ଯେ କୋଉ ସାଡେ ରିସ୍କ ଟିକେ ଅଧିକ
ବହୁତ ରିକ୍ସ ଚାଲି ଚାଲିକି ଯିବୁ ମାନେ ବହୁତ ରିକ୍ସ ତା ଅପେକ୍ଷା ହେଲିକପ ରେ ଯିବୁ ଯଦି ବହୁତ ଭଲ।
ତ ହେଲିକାପ୍ଟରରେ ପର ପର୍ସନକୁ ଦଶ ହଜାର କୋଡିଏ ହଜାର ଟିକେ ଗୋଟା। ଦଶ ହଜାର କୋଉଠୁ ଏତେ ପଇସା ଆଣିବୁ ଦଶ ହଜ ଟଙ୍କାରେ ବୁଲିକି ପଳେଇ ଆସିବୁ ଆଉଥରେ ବୃନ୍ଦାବନ।
ତ ହଁ ବୃନ୍ଦାବନ ଯାଇହବ ବରଂ ଏ କେଦାରନାଥ ଯାଇହବନି।
ଦ୍ୱାରିକା ପଳେଇବୁ କାଶୀ ବିଶ୍ୱନାଥ ପଳେଇବୁ ଉଜ୍ଜୈନ ପଳେଇବୁ ସେ ।
ଉଜ୍ଜୈନ ତ ହେଲା ମଧ୍ୟପ୍ରଦେଶ ଭୋପାଳ।
ହଁ ସେଠ କିଏ ମନା କରିଚନ୍ତି ସିଆଡେ କୁଆଡେ ସିଆଡେ ଭଲ ଟ୍ରୟମ୍ବକମ୍ ସରମ୍ ପଳେଇବୁ ତ୍ରୟମ୍ବକେଶ୍ଵର।
ତ୍ରୟମ୍ବକ ସେଟା ମହାରାଷ୍ଟ୍ରରେ ତିନଟା ଜ୍ୟୋତିର୍ଲିଙ୍ଗ ଅଛି।
ହୁଁ ହେଠିକ ପଳେଇବୁ ସେଠି ଦେଖି ଦେଇକି ବୁଲିକି ପଳେଇ ଆସିବୁ। ହେଇଗଲା ଭଲ କୋଉଟା ହେଲାନି। ହଁ ଆଜି ଖାଲି ଉ ଠଉଛି ପାଗ ଦଉଛି ତାପରେ ପୁଣି ପଳଉଛି କଣ କରିବୁ କହନି ସେ
ସଇଲା ଆଉ ଗରମ ପୁରା ପୁଣି ଗରମ କାଲିକି ଯେସା କୁ ତେସା ବେକାର ବେକାର ବେକାର ଛାଡ଼
ସେ ହଉଛି ପାଗ ଏମିତି କଣ କରିହବ। ଖାଲି ଚାହା ପିଇ ବାଡେଇ ଛାଟି ହେଇକି ରହିଆ କଥା ଆଉ କିଛି ନା ତା ଛଡା।
ହଁ ହଁ ଆଉ ଆ ପରେ କଣ କରିବୁ ଭାବିଛୁ?
ଆ ପରେ କିଛି ନାହିଁ ଖାଇଆ ପିଇଆ ବସିଆ ଶୋଇଆ ଆଉ। ବସିକି ଖେଳିଆ କଥା ଆଉ କଣ ବି ଜେ ମା ଇ ଡାଉନଲୋଡ କରିଦେଇଛି। ବି ଜେ ମା ଇ ଡାଉନଲୋଡ କରିଦେଇଛି ବସିକି ଖେଳୁଛି ଆଉ।
ଓହୋ ମୁ କହିଲି ଚା
କଣ କରିବା ଆଉ ତ କିଛି କାମ ନାହିଁ ଚାକିରି ଚାକିରି ଅଛି ଦେଖିବା। ନା ପୋଷ୍ଟ ଗ୍ରେଜୁଏଟ କରିଆ ନା।
କରିବ?
ଚାକିରି ଅଛି ଚାକିରି ପରେ।
ଓହୋ ଚାକିରି ପରେ କି।
ଚାକିରି କଉଛନ୍ତି ପଛରେ କରିବୁ ଏବେ ପାଠ ପଢ।
ପାଠ ପଢ ହଁ ହଁ ପଢ଼ ପଢ।
କଣ କରିଆ ଦେଖିଆ ଆଉ ତମର ବୁଲାବୁଲି କଣ ସବୁ ପ୍ଲାନ?
କିଛି ନାହିଁ ଏଇତ ଏଇ ଗରମରେ ତ ସିଝୁଛି ଆଉ ବୁଲିମି କଣ।
ଓ ହଁ ନା ତଥାପି ରଜ ପାଇଁ କିଛି କିଛି କୁଆଡେ ଯିବାକୁ ନା ଏ ରଜ ନ ହେଲେ ବି ଆଗକୁ କୁଆଡେ ଯିବା ଓହୋ ତଥାପି ଆଗୁକୁ ଆଉ କୁଆଡେ କଣ ପ୍ଲାନ୍ ନା ଖାଲି ଏଇଠୁ ଏତିକି?
ମୋ ତ କହିଲି ସବୁଆଡେ ପ୍ଲାନ୍ ଅଛି କିନ୍ତୁ
ତ ଫେଭରୋଟେ ପ୍ଲେସ କୋଉଠି ଗୋଟେ ଯିବାର ଶି ତ ଫେଭରେଟ ପ୍ଲେସ କୁଆଡେ ଗୋଟେ ଯିବାର
ସମସ୍ତେ ଜାଣିଛ ତୁମେ ସେଇ କୋଶ୍ଚନ ଟା ସମସ୍ତେ ପଚାରୁଛନ୍ତି
ନା ତଥାପି ସ୍ଵିଜରଲ୍ୟାଣ୍ଡ ଓ ମାଲଦୀପ ପଳଉନ
ମାଲଦୀପ ରେ କଣ ଅଛି ଖାଲି ପାଣି
ହଁ ଯିବୁ ବୁଲିକି ଆସିବୁ ମାଲଦିପ ରେ ଖାଲି କଣ ପାଣି ପାଣି ପାଖରେ କେତ ଦେଖିବୁ ଜଲପରି
ସେଇଟା ହନିମୁନ୍ ପାଇଁ ଟ୍ରିପ୍ ପାଇଁ ବେଷ୍ଟ ଆଉ କିଛି
ପାଳେଇବୁ ହନିମୁନ ସେଥିରେ କଣ ଅଛି ଲୋକ ଆଜିିକାଲି ହନିମୁନରେ କେତେ କୁଆଡେ ଯାଉଛନ୍ତି କଣ ଏଠି ପୁଜା ସରି ଏଟା ମାଲଦୀପ ଟା କେତେ ବାଟା ହେଇଗଲା ହଁ ହନିମୁନ ରେ ମୋ ପାଖ କହୁଛି ହନିମୁନ ରେ ଯିବୁ ଅସୁବିଧା କଣ
ହଁ ମୋର କିନ୍ତୁ କେହି ଗାର୍ଲଫ୍ରେଣ୍ଡ ନାହାଁନ୍ତି
ତୁ କଣ ଏବେ ଗାର୍ଲଫ୍ରେଣ୍ଡ ଥିଲେ ଖାଲି ବାହାବୁ ବହାହେବୁ ହନିମୁନ ମ ନହେଲେ ସେଇ ହେଲେ ହବନି ତୁ ଯବେ ବାହା ହେବୁ ନେଇକି ଯିବୁ
ହଁ ସେଇ ହଁ ଗୋଟା କହିଲୁ ହଁ ସେଇଟା ତା ଅପେକ୍ଷା କାହିଁକି ଲାକ୍ଷାଦୀପ ନ ଯାଇ ପାରିବି
ହଁ ଆଣ୍ଡାମାନ ନିକୋବର ପଳେଇ ବୁ ସେ ଆହୁରି ଭଲ ଟୋଟାଲ ଫାଙ୍କା ଏରିଆ
ତ ହଁ ହଁ
ଆଣ୍ଡାମାନ ନିକୋବର ପଳେଇବୁ ଟୋଟାଲ ଫାଙ୍କା ଏରିଆ ନହେଲେ ବିଲକୁୁ ପଳେଇବୁ
ହଁ ସେଇ ବା ଭାରତ ଭିତରେ ନୋ ଭିଜା ଚାର୍ଜେସ୍ ହଁ ସେଇଆଡେକୁ ଯିବୁ ଭଲ
ଚାଲୁ ଛାଡେ ଗରମ କେମିତି କଣ ହଉଛ କି ଜାଣ ସେ ଆଣ୍ଡାମାନ ନିକୋବର ଆଡେ ଲାକ୍ଷାଦ୍ଵୀପ ଆଡେ କେମିତି
ସେ ସେଟା ପୁରା ମୋତେ ତ ଦେଖେ ସେଇଟା ପୁରା ସମୁଦ୍ର ଟା ପୁରା ନୀଳ କଲର ମାନେ ଆଖି ଟା ପୁରା ଆକର୍ଷଣ କରେ
ହଁ ହୁଁ
ସବୁଠୁ ବେଷ୍ଟ ଯୋଉ ଏରିଆ ଟା କହିଲୁ ଗ୍ୟାଙ୍ଗଟକ ଏରିଆ ଟା ସେଇଟା ସବୁଠୁ ବଢିଆ
ହୁଁ ହୁଁ ମୋ ଭାଇ ଜଣେ ଯାଇଥିଲେ ଭାଇ ଜଣେ ହେବେ ପିଇସୀ ପୁଅ ଜଣେ ହେବେ ସେ ଯାଇଥିଲେ ଏଇଠି କୋଉଠି କହିଲ ଦାର୍ଜିଲିଂ ବୁଲିକି ଆସିଲ ଏଇକି ପାଞ୍ଚ ସାତ ଦିନ ହବ ପାଞ୍ଚ ଛଅ ଜଣ ହେଇଛ ମୁଁ ଆରେ କାଇଁ ଆଉ ମୁଁ ତାଙ୍କୁ ପଚାରିନି ଆଉ ମୋର କଣ ଖାଲି ଦେଖିଥିଲି ଷ୍ଟୋରି ଫୋରି ପକେଇଥିଲେ ଦେଖିଥିଲି
ଓହୋ ଦାର୍ଜିଲିଂ ଠିକ୍ ଅଛି ଏ କିନ୍ତୁ ମୋ ମତରେ ଭାଇ ଗ୍ୟାଙ୍ଗଷ୍ଟକ୍ କହିବି ଯଦି ଠିକ୍ କାରଣ ଭାଇ ସବୁଠୁ ଗ୍ୟାଙ୍ଗଟକ୍ ସବୁଠୁ ବେଷ୍ଟ ଦାର୍ଜିଲିଂ ଅପେକ୍ଷା ନା ବା ଯାଇନି
ଯାଉନୁ ବୁଲିକି ଆସିବୁ
କିଏ ଯିବ ୱେ
ଯା ବୁଲି ବୁଲା କି ଆଈ ମୋବାଇଲ ରୁ ମଧ୍ୟ ଦେଖିଛି ଏଥିରୁ ୟୁଟୁବ ର ଇନ୍ସଟା ଫିନ୍ସଟା ଦେଖିଛୁ ବୋଧେ ହୁଁ ହୁଁ ଆଉ ଯାହା ବୁଲିକି ଆ କାଇ ପାଖରୁ ଯା ଥରେ ଦେଖିକି ଆଇ ଆଖିରେ ଏନ୍ଜୋୟ କରିିକ ଆଇ ଯାଇ ହଉନି କଣ ସାଙ୍ଗ ପିଲା ରେଡି କରିବୁ ଠିକ କରିବୁ ବୁଝିବୁ ଯିବୁ ଏଇ ମୋ ସାଙ୍ଗ ଛୁଆ ଏବେ ଯାଇଛନ୍ତି ପାଞ୍ଚ ଛ ଜଣ ଯାଇଛନ୍ତି
କୋଉଠି? କେଦର
କେଦାରନାଥ ସୋନପ୍ରଏକ ରେ ଅଛନ୍ତି। ଡେଲି ଦେଖୁଚି ଷ୍ଟୋଟି, ଷ୍ଟାର, ଷ୍ଟୋରି, ଷ୍ଟାଟସ୍ ସବୁ ଦେ ଖୁଚି କାଳିଜାଇ। ତିନିଟା ଭଲକଲି। କଣ କରିବା ଆମର ତ ଡୋରି ଲାଗୁନି ଦେଖିବା କେବେ ଲାଗୁଚି।
ମୋର ଫାଷ୍ଟ ଇଚ୍ଛା ଅଛି ଆଗେ ଯିବି ଯଦି ଏ ସିକିମ୍ ଗ୍ୟାଙ୍ଗଟକ୍।
ଭାଗ୍ୟକୁ ଆଁ।
ସୁଇଜରଲ୍ୟାଣ୍ଡରେ ମୋତେ ତ ସୁଇଜରଲ୍ୟାଣ୍ଡ ରେ ପୁରା ରହିଆକୁ ଇଚ୍ଛା ହୋଉଚି। ଯବ୍ ଫବ୍ କରି ରହିଆକୁ ଇଚ୍ଛା ହୋଉଚିବ। ଆ କିନ୍ତୁ ହେଲେ କଣ ହେଲା। ହେଲେ କଣ ହେଲା ସେଠି ବା ଏଇଆ ଭିଜା ଚାର୍ଜେସ୍ ଟିକେ ଅଧିକା ଲାଗୁ
ଚି। କେତେ?
ଆଉ ଭିଜା ଚାର୍ଜେସ୍ ଟା କେତେ ଅଧିକା। ତା ଦେହରେ ସେଠି ବି ରହିଆକୁ ହେଲେ ତତେ ଏକ୍ସପେନସିଭ୍ ସେଠି।
ହଁ ତମେ ରୋଜଗାର କରିବ ରହିବ।
ତୁ ଚାଲୁନୁ ବଢିଆ ଲାଗିବ ବେ।
ନାଇଁ ନା ମୋର ଯିବାର ନାଇଁ, ଆମ ଘରେ ଛାଡ଼ିିବେନି ମତେ ଏତେ ବାଟ। ଆମ ଘରେ କହିବେ ମୁଁ କଇଁ ଡାକୁଚି। ନା ପଇସା ହେଲେ ବି ମୁଁ ଯିବିନି, ଆମ ଘରେ ଛାଡିବେନି ବା। ଆମ ଘରେ କହିବେ ନା ଘରେ ରହ।
ଏ ଘରେ କଣ କୀର୍ତ୍ତନ କରିବୁ? ଅଇଥା ଇଟା ହେ ହେ।
ଇଟା ପୋଡି ଇଟା ବେପାର କରି ମୁଁ ଘର ତିଆରି କରିବି। ଲୋକ, ଆଜିକାଲି ତ ସବୁ ତ ଘର ତିଆରି କରଦୋ ଉଚନ୍ତି ଦେଇ ଦୋଉଚନ୍ତି ଯେ ଏ ଗମେଣ୍ଟ ତ ଦେଇ ଦୋଉଚି ଲକ୍ଷେ କୋଡିଏ ହଜାର, ତିରିଶ ହଜାର ଘର ତିଆରି କରିବା ପାଇଁ ଇଟା ବେପାର କଲେ ଲାଭ ଅଛି। ସବୁ ତ ଲାଟିନ୍ ପାଇଁ ଦେଇ ଦୋଉଚି ଇଏ ପାଇଁ ଦେଇ ଦୋଉଚି ସବୁଥିରେ ତ ଇଟା ଦରକାର, ସବୁଦିନ ଇଟା ବେପାର କଲେ ଲାଭ ଅଛି, ଇଟା ବାଲି ଗୋଡି ସିମେଣ୍ଟ। ବାଲି ମାଫିଆଙ୍ଗ ନା ଯୋଉ ସବୁ ତ ସିମେଣ୍ଟ ଇଟା ବି ଚାଲିଚି ଆଉ କିଏ ମାଟି ଇଟା ପକୋଉଚି। ସିମେଣ୍ଟ ଇଟା କାମ।
ଆମ ଘର ଟା କାମ ଚାଲୁଚି ତତୁ ଦେଇଦୋଉନୁ କମ୍ ରେଟ୍ ରେ।
କମ୍ ରେଟ୍ ରେ ଆଉ କୁଆଡୁ କଣ ଯାହା ଯେତିକି ଥିବ ନା। ମୁଁ କଣ କଲିଣି ଆଗକୁ କରିବି ନା। ତମର ଯଦି ସୋଲାର ଫୋଲାର ଲଗେଇୟାର ଥିବ ତାହେଲେ କହିବୁ।
କାଇଁ କଣ ହେଇଚି କି?
ନାଏ ଓ କିଛି ନାହିଁ ଓମ୍ ଟା ବୁଝାବୁଝି କରଥୁଲା ତ ସେୟାକୁ କଇଥିଲା।
ଓହୋ ତାଙ୍କର ତାଙ୍କର କଣ ସୋଲାର ଦୋକାନ ଅଛି କି? ସୋଲାର ସେଲ
ଦୋକାନ ନାହିଁ ସେ ବୁଝାବୁଝି କରୁଚନ୍ତି ଯଦି କହିବ ତାହେଲେ କୁହ ଅ ହେଇଯିବ।
ଇସ୍ ହେଲା ଆଉ।
ହଉ ଆଉ ତୁ କଣ କରୁଚୁ କଣ?
ମୁଁ?